ହାଲୋ ଶୁଭ ସକାଳ। ହଁ ଶୁଭ ସକାଳ ଭଲ ଅଛନ୍ତି?
ଆଜ୍ଞା କଣ୍ କରୁଥିଲେ?
ମୁଁ ମୁଁ ଉଠିକି ଏଡ଼ା ବସିଛି।
ଏବେ ଯିବି ଆଉ ଟିକେ ପରେ ଯିବି ଯେ ଏବେ ଗାଧେଇ ପାଧେଇକି ଆସିବି ଖାଇବି କନ୍ ଟିକେ। ଖାଇଲେ କି କଣ ସକାଳୁ।
ହଁ ମୁଁ ଓଡଶ୍ ଖାଇଲି।
ହଁ ହଁ ହଁ ଓଡଶ୍ ତାହେଲେ ପସନ୍ଦ ନାଁ ଦେହ ଭଲ ରହିବ କହିକି ଏତେ ଖାଉଛନ୍ତି?
ଦେହ ଭଲ ପାଇଁ ହିଁ ଖାଏ ଆଉ ଏମିତି ଖାଇ ଖାଇ ମୋର ମାନେ ଏ ସବୁ ହିଁ ପସନ୍ଦ୍ ହେଇଗଲାଣି ମତେ ଇଏ ଏ ବାହାର ଖାଇବା ମତେ ଭଲ୍ ଲାଗେନି।
ଅ ହ ହ ମୁଁ ବି ଏତେ ଖାଏନି କିନ୍ତୁ କେବେ କେବେ ଇଚ୍ଛା ହୁଏ ଖାଇଆକୁ। ଚମିନ୍ ମୋମୋ ଯେ ଯା ହଁ ମୁଁ ଖାଉ ମୁଁ ଯାଇକି ଖାଇଦିଏ।
ଅଁ ସେଗୁଡ଼ା ମତେ ମାନେ କେବେ ବି ଇଚ୍ଛା ହୁଏନି। ହଁ କେବେ ଇଚ୍ଛା ହେଲେ ସେ ଦୋସା ଇଡ୍ଲି ଏଟା ଇଚ୍ଛା ହୁଏ।
ଅ ହ ହ ହ ହଁ ସେଇଟା ତ ଟିକେ ମାନେ ୟାଠୁ ତ ହେଲ୍ଦି
ହଁ ମାନେ ଟେଷ୍ଟ୍ ଟା ମତେ ସେ ଚାଉମିନ୍ ର ବହୁତ୍ ଖରାପ୍ ଲାଗେ। ଉଁହୁଁ ମତେ ଖାଇପାରେନି ମତେ ପସନ୍ଦ୍ ନୁହଁ।
ଅ ହ ହ କାଆକୁ କଣ ପସନ୍ଦ୍ ଆଉ ଇଟ୍ଲିି ଦୋସା ଠିକ୍ ଅଛି ସେଟା ତ ହେଲ୍ଦି ଟା। ଏ ତ ଖାଇପାରେ ଆରାମ ସେ କିଛି ଟିଫିନ୍ ମନେଇ ଆସୁଛି କି ଆପଣଙ୍କୁ?
ହଁ ବନେଇ ମାନେ ଆ ହଁ ସେ ମ୍ୟାଗି ଏମିତ୍ ହିଁ ହିଁ ହିଁ
ଓ ହୋ ହୋ ଆମେ ସବୁ ମାଗିରେ ରଇ ଯାଇଛୁ ତାହଲେ ଓହୋ। କେନ୍ତି ମାନେ କେନ୍ତି ବନାନ୍ତି ମେଗି ଟା?
ମ୍ୟାଗିଟା ଉମ୍ ଆ ଇଏ ହଷ୍ଟେଲ୍ ରେ ହିଁ ରହିକି ଯାହା
ଉଁ ହୁଁ।
ଇନ୍ତି ଆଉ ଆମେ ତ ଖାଲି ଗରମ୍ ପାଣିରେ ମସଲା ଦେଇଦଉ ଲୁଣ ଟିକେ ଦେଇକି ସେ ମାଗି ଟା ପକେଇ ଦେଇକି?
ଅଁ ହଁ ଠିକ୍ ଠିକ୍ ଠିକ୍ ଆଉ ମାନେ ସେଟା ପାଣି ବାଲା ମେଗି ଆଉ। ଆ ମାନେ ଜଲ୍ଦି ହେଇଯାଏ ନାଁ ମୁଁ ବି ବହୁ
ମୁଁ ଆମେ ବି ସେ ହଷ୍ଟେଲ୍ ରେ ସେମିତି ବନଉଥିଲୁ କିନ୍ତୁ ଘରେ ଥିଲେ ମୁଁ ଟିକେ ମାନେ ଏ ଆଳୁ ଟିକେ ପକେଇଦିଏ ଚଣା ବେଶୀ ପକାଏନି ଟିକେ ଟିକେ ମାନେ ଫାଳେ କିଏଜ୍ ଚଣା ପାଞ୍ଚ୍ ଛ ଟା ପକେଇଦେଇ ଆଉ କାଜର ଟିକେ ପକେଇଦେବି ମାନେ ଭଲ୍ ଲାଗେ। ଘରେ ଥିଲେ ମୁଁ ଟିକେ ସୁଖା ସୁୁଖା ବନାଏ ଯଉ ଚମିନ୍ ଯେମିତି ବନାନ୍ତିନି ଶୁଖା ସେ ଭଳିଆ। ହଉ ସେ ହଷ୍ଟେଲ୍ ହେଲେ ସେଟା ତ ସେଟା ପାଣି ବାଲା ମେଗି ଏକା। ଏ ହେଇକି ଥିବ ଆମେ ତ ମେଗି ବନେଇକି ତା ସହିତ ଭୁଜା ସବୁ ପକେଇକିନା ଯୋ ଭୁଜା ମାନେ ବୁଝୁଛନ୍ତି ତ ମୁଢ଼ି ହଁ ଯୋ ଭାଜିଲା ମୁଢି଼ ଯା କଉଛ ଦିଅନ୍ତିନି ହଷ୍ଟେଲ୍ ରେ। ମୁଢ଼ି଼ କୁ ମିକ୍ସଚର୍ ଅ ସେଇ ଯାକ ସହ ମେଗି ସହିତ ଆମେ ପକେଇ ପକେଇ ଖାଇଦଉ। ମାନେ ଅଲ୍ଗା ପ୍ରକାର ଟିଫିନ୍ ସେଟା ହଷ୍ଟେଲ୍ ରେ କଣ କଣ ଦଅ ଖାଇଆକୁ।
ଆ ମାନେ ମୁଁ ଯୋଉ ହସ୍ଟେଲ୍ ଏଗୁଡ଼ାରେ ରହିଛି।
ଉଁ।
ସକାଳୁ ସକାଳୁ ସେଠି ମାନେ ପୁରି, ପୁରି, ବରା, ଇଟିଲି ଏ ସବୁ ଦଉଥିଲେ।
ଆ ଛ ହଁ କଣ କଣ
ସେ ମାନେ ଏଇ ସବୁ ଖାଇବା ହିଁ ଖାଇଛୁ।
ଓହୋ ସେଆପା ମୁଁ ବା ହଷ୍ଟେଲ ରହିକି ମୋଟା ହେଇ ଯାଇଥିଲି।
ନା କିନ୍ତୁ ସେ ବରା, ପୁରି ଯୋଉ ଦିନ ଥିବ
ହୁଁ
ମୁଁ ଖାଲି ଗୋଟେ ମାନେ ଏମତି ମେଞ୍ଚେ ଟିସୁ ପେପର ନେଇକି ଯାଇକି ସବୁ ଚିପ୍ ତେଲଗୁଡା ଚିପିଚିପି ଚିପିଚିପି ଖାଉଥିଲି ମତେ ସେ ତେଲ ଆସିଗଲେ କେମିତି ଗୋଟେ ଲାଗିଯାଏ ଦେହ ଭିତରେ
ହୁଁ ଠିକ ବହୁତ ତେଲ ଆମର ବି ଆମର ବି ସେଇଆ ଆମର ଇଟିଲି ଏତେ ଦେମେନି ଆମର ଗୋଟେ ସେମାନେ ରଖିଥିଲେ ଯେ ଚୁଡା ଉପମା ତରକାରୀ ଦେଇଦବା ପିଲାଙ୍କୁ ଯାହାଉ ତମେ ଖାଅ ଆଉ ଗୋଟେ ଡେଲି ଗୋଟେ ରଖିଦେଇଥିଲେ ମାନେ ମୁଣ୍ଡ ଟେନସନ
ସବୁ ଦଉଥିଲେ।
ସେଟା ଖାଇ ଖାଇ ଏସିଟ୍ କଣ କଣ?
ଉତ୍ତପମ ବି ଦଉଥିଲେ ଆମର ସେଠି
ଉତ୍ତପମ କମ୍ ଅ ନ
ସାଉଥର ଖାଇବା ଗୁଡା ମାନେ
ହଁଁ ସାଉଥ ର ଖାଇବା ତ ଆପଣ କଣ ସାଉଥ ଆଡେ ପଢୁଥିଲେ କି?
ହଁ ହଁ ଆମେ ସେଠି ରହୁ ବି
ଓହୋ ଆଚ୍ଛା ଆଚ୍ଛା ଉତ୍ତପମ ମୁଁ ଦେଖିଛି। ମୁଁ ଭିଡିଓ ଟା ଦେଖିଛି ରେସିପି ରେ
ଓଡିଆ କିନ୍ତୁ ସେଠୁ ହିଁ ରହୁ ସେଠି ହିଁ ରହୁ ଆମେ
ଓହୋ ଏବେ ବି ସେପଟ ରହୁଛନ୍ତି।
ହଁ ହଁ ମୁଁ ମୁଁ ଓଡିଶା ଆସିଛି ବାକି ସମସ୍ତେ ସେପଟେ ମୁଁ ଏବେ ଗୋଟେ ବର୍ଷ ହଉଛି ଓଡିଶା ଆସିଛି ପଢାପଢି ପାଇଁ କା
ଆଁ ହଁ ଆଛା ଆଛା।
ଏବେ ଘର ଗୋଟେ ନେଇକି ମ ସାଙ୍ଗ ସହ ଦି ଜଣ ରହୁଛୁ ଏମତି ଟୁ ବି ଏଚ ଗୋଟେ ନେଇକି।
ଓହୋ ଭଡାରେ ରହିକି ତାହେଲେ ପଢାପଢି କରୁଛନ୍ତି ଆଉ।
ହଁ ଖାଇବା ବାହାରୁ ଆସୁଛି ଆଉ।
ଓହୋ ଖାଇବା ପିଇବା ତାହେଲେ ତମାନେ କିଛି ବନଉନ।
ନାଁ। ବନୁନୁ ମୁଁ ବନେଇଲେ ତ ସେ ଖାଇ ପାରିବନି କେହି ଖାଇପାରିବେନି।
ଆ କିଛି ଦରକାର ବି ନାଇଁ ଖାଇବା ଏବେ ବନେଇବା ଶିକଖିବା। ପଢାପୁଢି କର। କଉ ଖାଇବା ମନେ ହବା ବହୁତ ସମୟ ଅଛି ସେଠା ହଁ। ସେଇଟା ବହୁତ ସହଜ କାମ ସରା ଶିଖି ଯିବି ଆରାମସେ ଏବେ ଯୋଉ କାମ
କିନ୍ତୁ ମତେ ଲାଗେ ଯାହା ହାତରେ ହିଁ ସେ ମ୍ୟାଜିକ ସେ ଯାଦୁଟା ଥାଏ ଅ ସେ ଅନ୍ନପୂର୍ଣ୍ଣାଙ୍କ ଆସିବା ତାର ହିଁ ସ୍ଵାଦିଷ୍ଟ ଲାଗେ।
ସତ କଥା ତ ତମର ମୁଁ ବି ପର ନାଁ ଏ ଏମିତି ଖାଇବାକୁ ବନାଏ ଆଉ କିନ୍ତୁ ସ୍ଵାଦିଷ୍ଟ ବୋଲି ମୁଁ ସେଟା କହିପାରିବନି। ଜଣେ ଜଣେ ଥାଆନ୍ତି ତାଙ୍କର ହାତର ଖାଇବା ଗୋଟେ ସେମାନେ କେମିତି ଗୋଟେ ବନେଇବେ ଯେ ତାଙ୍କର ଆମେ ଯଦି ସେଇ ମାନେ ସେ ଯୋଉ ଯୋଉ ପ୍ରଣାଳୀ ସେମାନେ ବନେଇବେ ଆମେ ଯେଟା ଶିଖିକି ବି ଯଦି ଆମେ ବନେଇବା। ସେଇ ହିସାବ ରେ ତାହଲେ ବି ସେମିତି ସ୍ଵାଦ ଲାଗିବନି।
ହଁ ମୋ ମାଙ୍କ ଖାଇବା ବନେଇବା ବହୁତ ବଢିଆ।
ହଁ ସେଥିପାଇଁ ଆପଣଙ୍କୁ ବନେଇ ଆସୁନ ବଧେ। ଏମତି ହୁଏ ନା ଘରେ ଘରେ ମାନେ ଜଣଙ୍କର ଭଲ ହଉଥିବ ବ ଆଉ ଜଣଙ୍କର ଟିକେ ଭଲ ହଉନଥିବ।
ଆମ ଆମର ରିଲେଟିଭସ ଗୁଡା ବି ଯାହା ଅଛନ୍ତି ମା ମାଙ୍କ ଖାଇବା ପ୍ରତି ସମସ୍ତଙ୍କ ଆଗ୍ରହ।
ଓହୋ ଆସିଲେ ତାହେଲେ କହୁଥିବେ ଆଣ୍ଟିଙ୍କୁ ଆଉ ବନେଇ ଦିଅନ୍ତୁ ଆମ ପାଇଁ ବୋଲି ନାଇଁ।
ହଁ। ଆସିଲେ ତ ମା ରୋଷେଇ କରିକି ଦଉଛନ୍ତି ସେମାନଙ୍କୁ।
ଓ ହୋ ହୁଏ ଜଣ ଜଣଙ୍କର ସେମାନେ ବହୁତ ମାନେ ଇଛାର ସହିତ ବି ବନାନ୍ତି ନା ଖାଇବା ସେଥିପାଇଁ ଆମେ କଣ ଚାଲ ଘା ତିିଣ୍ଟାବା ଖାଇ ଦେବା ଯାହେଉଛି ହଉ।
ସେ ସେ
ସ ଟାଇମ ବି ନାହିଁ ନା ନାହିତ। ଖାଇବା ବନେଇବା ପାଇଁ କିଛି ବି ହଉ ଖାଇଦବା କଥା। ହଷ୍ଟେଲ ରେ ଏବେ ତମର କଣ କହ ଦିଆ ହଉଛି ହଷ୍ଟେଲ ରେ ଖାଇବାକୁ?
ଅ ଖାଇବାକୁ ଭା ଭାତ ନଭେଜ ଏମିତି ଗୋଟେ ଦି ଦିନ ଦିଅନ୍ତି କିନ୍ତୁ ଏଠି ଯୋଉ ନନଭେଜ ଦିଆ ହଉଛି ନା ମାନେ ଖାଇଲେ ବି ବିରକ୍ତ ଆସିଯିବ ଯେ ଡରିଯିବେ କି କେ ଖାଇବେନି ଆଉ। କେବେ କହିକି ଭଲ ଲାଗେନି।
ହଁ ବା ହଷ୍ଟେଲ ଯାଗାର ନ ଭେଜ ଭଲ ଲାଗେନି କେ ଜାଣି କଣ ପାଇଁ।
ହୁଁ ମତେ ହଇଗିବଅନ୍ତିି ହଁ
ହୁଁ ହଁ ହଁ। ସେମାନେ ତ ଭଲ ବନାନ୍ତିନି ସେଥିରେ ପୁଣି ପାଣିଆ କରିଦେଇଥିବେ ଝଳ ଯେ ଝଳ। ତା ଭଲ ଲାଗୁ ବି ନଥିବ। ଚିକେନ୍ ଯାକ ତ ଜମା ଭଲ ଲାଗେନି ହୋଷ୍ଟେଲ ଯାକର।
ବାସ୍ନା ଭଲ ନଥାଏ ଏଠି ଯୋଉ ଦିଅନ୍ତି ତ ସେଇଟା ଭଲ କଷ୍ଟ ହେଇଯାଏ। ତାକୁ ଯେତେ ଥର କହିବେ ଏଇଟା ଦରକାର ନାହିଁ ସେଇଟା ହିଁ ସେ ମାନେ ଗୋଟେ ସପ୍ତାହ ମାନିବେ ନେକ୍ସଟ ସପ୍ତାହ ପୁଣି ଦେଇବେ
ପୁଣି ଦିପିଟ ହପା ସେମାନେ କଣ କହିଲ ପିଲାମାନେ ତ ଖାଇବେ ଆଉ ଆମେ ତ ଖାଲି ବନେଇବା କଥା ବନେଇଦବା ଆଉ। ସେଟା ଯେମିତି ହଉଛି ହଉ ସିଝିଲେ ହେଲା ଏଇ ଟାଇପ୍ ର ଭାବୁଥିବେ।
ହୁଁ।
ସନା ଭଲ କରି ବନେଇବା ଟିକେ ଖାଇବା ଭଲ ସେ ମା ମାନେ ଭଲସେ ବନାନ୍ତି। ହଷ୍ଟେଲ ଜାଗାରେ ଆଉ କଣ ଏତେ ଏତେ କଦା ଗଦା ପିଲାଙ୍କ ପାଇଁ
ଆମ ଘରେ ତ ନନଭେଜ୍ ବି ହୁଏନି।
ଓୋ ଆଚ୍ଛା ତାହେଲେ ସାଧା ସମସ୍ତଙ୍କର।
ହଁ ନନଭେଜ୍ ମୁଁ ମାନେ ମୋର ଏମ୍ ଏ ସି ଟାଇମରେ ମୁଁ ଖାଇବା ଆରମ୍ଭ କରିଲି ଡକ୍ଟର କହିବାରୁ।
ଓହୋ। ରୋଟିନ୍ ମିଳିବନ ନା ନହେଲେ।
ହଁ ବହୁତ ମୋର ୱେଟ୍ ଓଜନ ଟା କମିଗଲା।
ହଁ ଏବେ ଠିକ୍ ଅଛି?
ନା। ଖାଇଲେ ସିନା ମୋର ଟିକେ ଖାଇବାରେ ଇଏ ହେଇନଥା। ତାର ବାସ୍ନା ଏତେ ବେକାର ଲାଗେ ମାନେ ସହିବା କେବେ ଖାଇନି ତ ମାନେ ସେଗୁଡ଼ା ସହି ହୁଏନି ଟିକେ ମତେ।
ଓ ସେଇଆ ବି ଯେ, ଅଣ୍ଡାର ନହେଲେ ସେ ଯୋଉ କେଶର ତ କେଶର ଛାଡି଼ ଦେଇକି ସେ ଯୋଉ ତାର ଧଳା ଅଂଶ ଟା ବି ଖାଇ ପାରିବେ। କିନ୍ତୁ ସେଇଆ ବି ନା କହା କେମିତି ଲାଗେ ବାସ୍ନା ଟା ବି ଜଣେ ଜଣଙ୍କୁ ପସନ୍ଦ ନାହିଁ। ମତେ ଜମା ମତେ ଯେମତି କ୍ଷୀର ପସନ୍ଦ ନାହିଁ। କ୍ଷୀର ଜିନିଷ ମୁଁ କିଛି ବି ଖାଇନି। ପନିର ହେଲା ଦହି, ଲହୁଣୀ। ହଁ କିଛି ବି ଖାଇନି ଜାଣ ବାସ୍ନା ପାଇଁ ବୋଲିକିନା।
ହଁ ହଁ କ୍ଷୀରରେ ତ ସବୁ ଭିଟାମିନ୍ ଅଛି।
ହଁ ବା ସମସ୍ତେ କହୁଛନ୍ତି। ଆମ ଘରେ ମତେ ପିଇ କ୍ଷୀର ପିଇ କ୍ଷୀର ମୁଁ ଖାଇପାରିଲେ ତ ଖାଇବି।
କ୍ୟାଲସିୟମ୍ ସବୁ
ହଁ ଠିକ୍ ଠିକ୍ କ୍ଷୀରର ସବୁ ଅଛି ମାନେ ହାଡ଼ ବି ମଜବୁତ୍ ରହିବ। ଠିକ୍ ରହିବ। ହଁ। ଆଖି ବି ଠିକ୍ ରହିବ। ମୋର ତ ଆଖି ବି ଖରାପ ହେଇଗଲାଣି ମତେ ତ ଚଷମା ଲାଗିଛି। କଣ କରିବି ମୁଁ ଖାଇବାରୁନି ସେଟା ଆଉ। ଯେ ମୁଁ ନନଭେଜ୍ ଖାଇଦଉଛି ନନଭେଜ୍ ଟା ଖାଇଦିଏ। ହଁ ସେଇଠୁ ତ ଏଇଠୁ ତ ପାଇଯାଉଛି ପ୍ରୋଟିନ୍ ଟା ମୁଁ ହଁ।
ହୁଁ ହୁଁ।
ସେୟା।
ମତେ ବି କ୍ଷୀର ପସନ୍ଦ ନୁହଁ କିନ୍ତୁ
ହଁ।
ତାର ସେ ହଳଦୀ ଦେ ଦେଇ ଦେଲା ପରେ ବି ମୁଁ ସେଟା
ହୁଁ ହଁ ହଁ ହଳଦୀ ଗୁଣ୍ଡ ପକେଇକି ପିଇଲେ ବହୁତ ଭଲ। ସେଇଟା ତ ବହୁତ ଭଲ ସେଟା ବହୁତ ଜଣ ସେଇଟା ପ୍ରିଫର କରନ୍ତି ହଳଦୀ ଗୁଣ୍ଡ ପକେଇକି ପିଇବା ପାଇଁ।
ହଁ ସେ ବାସ୍ନା ଟା ପଳେଇ ଗଲା ପରେ ପିଇଦିଏ ଆଉ ମତେ ମତେ ସେ ହିରଲିକସ୍ ଆଉ ପୁଣି ବନବିତା ଏଇଗୁଡା ବହୁତ ପସନ୍ଦ ନୁହଁ ମାନେ ଟିକେ ବି ପସନ୍ଦ ନୁହଁ ସେ କ୍ଷୀରରେ ଯୋଉ ଦେଇକି ପିଅନ୍ତି। ମୁଁ ପିଇ ପାରିବିନି।
ମୁଁ ତ ବିଇନିଏ ଏକା ସେଇଟା ବି ତ ଅମୁଲକୁୁ ନେଇକି ବନେଇଥାଉଛି ନା। ଅମୁଲ ପାଉଡର ଯାକ ସେଠି ପଡୁଛି ସେଥିପାଇଁ ମୁ ପିଅନି ସେଟା। ଖାଇଦି ବେଳେ ବେଳ ଯେ ପସନ୍ଦ ନାହିଁ ମତେ ଏତେ ବି, ଦହିବରା ଖାଉଛନ୍ତି ନାଇଁ?
ହଁ ଦିଥର ମୁଁ ଖାଇଛି ଏଇ ମାନେ ଏପଟେ ଆସିବା ପରଠୁ। ଦୁଥର ଖାଇଛି ଦହିବରା ଘରେ ଯୋଉ ବନା ହୁଏ ସେଇଟା ହଁ ହଁ ଆଳୁ ବହୁତ ସବୁ ଜିନିଷରେ ଆଳୁ ଏ ଗୋଟେ।
ହଁ ସେଇଆ।
ଦହିିବରା ନାଁ ରେ ଆଳୁ ବରା ସେଇଟା।
ଆ ଆଛା ଆଚ୍ଛା।
ଧନ୍ୟବାଦ ମ୍ୟାଡାମ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା।
ହଁ ହଁ ମତେ ବି ଧନ୍ୟବାଦ।
ଆଜ୍ଞା।